ଓଃ। ମୋ ଭଏସ୍ କଣ ଭଲସେ ଶୁଭା ଯାଉଛି କି?
ଆଜ୍ଞା। ଭଲରେ ଶୁବୁଛି। ମୋର?
ହଁ। ଆପଣଙ୍କର ବି ବହୁତ ଭଲସେ ଶୁଭା ଯାଉଛି।
ଆଚ୍ଛା। ହଉ ଠିକ୍ ଅଛି। ବର୍ଷା ହଉଛି ଆପଣଙ୍କ ଘର ଆଡେ?
ରୁହନ୍ତୁ, ରୁହନ୍ତୁ। ଆପଣ କିଏ?
ଏଁ ଇଏ କଣ?
ଆପଣ ମତେ କାହିଁକି ପଚାରୁଛନ୍ତି? ଆମ ଆଡେ ବର୍ଷା ହଉଛି ନା ନାଇଁ?
ଜାଣିବାକୁ ଇଛୁକ।
ଓହୋ। ହଁ, ହଁ, ଜାଣିପାରିଲି ଆପଣ ମିସ୍ ତନୁଶ୍ରୀ।
ମାନେ ଆପଣ ମେସେଜଟା ଦେଖି ପାରିଲେନି ବୋଧେ?
ନାଇଁ ଭଏସ୍ ଟା ଟିକେ ଅଲଗା ଅଲଗା ଲାଗିଲା। ତେଣୁ ପଚାରିଲି।
ଓଃ। ଆପଣଙ୍କୁ ଲାଗିଲା ପାୟଲ?
ନା ନା। ଆରେ ଆମକୁ କିଛି ଲାଗୁନଥିଲା। ଏମତି ଜଷ୍ଟ ଟିକେ କହିଦେଲି ଆଉ।
ଓହୋ। ଆପଣଙ୍କ ରାସ୍ତାରେ ତାହାଲେ ଆସିଲା ବେଳେ ମୁଣ୍ଡ ଫିଟି ଦେଇଛନ୍ତି।
ନା, ନା, ଆମ ମୁଣ୍ଡ ପୁରା ଶହି-ଶହି ଲାମ ଆପଣ ଓନ ଖେଳି ଖେଳି ମୁଣ୍ଡଟାକୁ ଏପଟେ ସେ ଏପଟେ କରିସାରିଲେଣି।
ନାଇଁ-ନାଇଁ। ମୋ ମୁଣ୍ଡ ଠିକ ଅଛି।
ଓକେ। ହଁ ଯୋଉ ପଚାରୁଥିଲେ ଆମ ଆଡେ ବର୍ଷା ହଉଛି ନା ନାଇଁ। ହଁ ଆମ ଆଡେ ବହୁତ ଜୋରସେ ବର୍ଷା ହଉଛି। ଆପଣଙ୍କ ଆଡେ?
ଆମ ଆଡେ ବହୁତ ଜୋରସେ ବର୍ଷା, ପବନ, ବିଜୁଳି, ଘଡଘଡି ସବୁ ହଉଛି।
ଆପଣ ସେ ବର୍ଷା ଛିଡା ହେଇକି, କାହିଁକି ଏକ ରିଲସ କରୁନାହାନ୍ତି?
ଏକ ରିଲ କରି ହୁଅନ୍ତା, ହେଲେ ମୁଁ ଦେହ ଟା ଟିକେ ମାନେ ଥଣ୍ଡା ହେଇଯିବ, ଯଦି ମୁଁ ବର୍ଷାରେ ଭିଜି ଗଲି, ସେଥିପାଇଁ ମୁଁ ସେଇ ରିକ୍ସ ଟା ନବାକୁ ଚାହୁଁନି, ଯେହେତୁ କଲେଜ ଏବେ ଏବେ ଖୋଲିଛି, ଯଦି କଲେଜ ଟା ଖୋଲି ନଥାନ୍ତା ତେଣୁ ମୁଁ ତେବେ ମୁଁ ନିଶ୍ଚୟ ଗୋଟେ ରିଲ ଟେ କରିଥାନ୍ତି ବର୍ଷାରେ।
ଆପଣ କହିବାକୁ
ଆଜ୍ଞା କଣ କହିଲେ। ହ୍ୟାଲୋ
ପଡିଯିବ ଆପଣଙ୍କୁ ଆଉ ବଡ ବଡ ହେଲେ ତାଙ୍କ ହ୍ୟାଲୋ।
ଇନଷ୍ଟା ଷ୍ଟୋରି ସେଇଟା, ହଁ ଏବେ ଶୁଭୁଛି ବଟ୍ ମଝିରେ ଭଏସ କଟ୍ ହେଇଯାଉଛି।
ହଁ ଶୁଣୁ ଯଦି ଏମିତି ମାନେ ନ ଶୁଭେ, ତାହେଲେ କହିଚାଲୁ
ହଁ ମୁଁ ସେଇଆ ହିଁ କରୁଥିଲି, କହି ହିଁ ଚାଲିଥିଲି।
ହଁ ହଁ ହଁ। ଏବେ କଥା ଆଉ କ୍ଲିୟର୍ ଶୁଉଛି ତ?
ଆଉ। ହଁ ହଁ ଏବେ ସୁବୁଛି। ଆଉ ଆପଣ କଣ ଜବ୍ କରୁଛନ୍ତି ଏବେ ମୁଁ ଶୁଣିଲି। ହଁ ମୁଁ କଣ କହିବି। ହଁ କଣ ଘାସ କଟା ଯାଉ ହ୍ୟାଲୋ
ହଉ।
ହଁ।
ହଁ ମୁଁ କାହା ପାଖରେ କରୁଛି?
ଏଇ ଯୋଉ ଘାସ କଟାଳି ଯୋଉ କେନାଲ ରେ।
ଓ ମାଇ ଗଡ୍, ଆପଣ କେମିତି ଜାଣିଲେ, ଏଇଟା ବହୁତ ଗୁପ୍ତ ତରିକାରେ ମୁଁ କରୁଥିଲି? କିଏ ସେଇ ଖବର
ନି୍ଉଜର ଏ ଯୋଉ ନ୍ୟୁଜ୍ ପେପର ର ଫ୍ରଣ୍ଟ ପେଜର ଏଇଟା ଆସିଥିଲା।
ନା ନା ମତେ ଲାଗୁଛି, ପାାୟଲ ବୋଧେ ଘାସ ଚରିବାକୁ ଯାଇଥିଲା ମତେ ଦେଖିଦେଇଛି।
କାହିଁ ପାଇଲେ କଣ ଗାଇକି? ହୁଁ?
ହୁଁ।
ଯେ ଘାସ ଚରିବାକୁ ଯିବ ତତେ ଦେଖିଦବ। ହଉ ଆଜି ହିଁ ତାକୁ କହିବି ମୁଁ କି, ମୁଁ ରାଜେଶ ମୁଁ ଜାଣିଲି ନ୍ୟୁଜ୍ ପେପର ର ଫ୍ରଣ୍ଟ ପେଜ ଦେଖିକି, ବଟ୍ ଦେଖିଲା ବେଳକୁ ସିଏ କହିଲା କି ବୋଧେ ଗାଇ-ଗାଈଟା ନା ସେ, ତ ଚରିବାକୁ ଯାଇଥିଲା ମତେ ଦେଖି ଦେଇଥିବ ଆଉ।
ଏ ଆରେ ମୁଁ ଗାଈ କହିଛି ତାକୁ, ମୁଁ କହିଲି ଘାସ ଚରିିବାକୁ ଯାଇଥିବ। ଚରିଆ
ତ ଗା-ଘାସ କିଏ ଚରେ?
ଆରେ ସେ, ମାନେ ହୁଏତ ସେ ଘାସ ଉପାଡିବାକୁ ଯାଇଥିବ, ନା କାହାକୁ ନେଇକି ଯାଇ
ହଁ ଓ ହୋ। ଏ ତୁ ଜାଣିନୁ କି ସେ ଘାସ ତ ସିଏ ବି ଘାସ ଉପାଡେ।
ସିଏ ହିଁ ମତେ ଦେଖିକି କହିଛି।
ଉପାଡୁ। ଓହୋ ତାହେଲେ ମୋର ଅନ୍ଦାଜ ଟା ପୁରା ଠିକ ଥିଲା ଆଉ। ଓହୋ ଆଉ ଆପଣ କହିଲେ ନ୍ୟୁଜ ପେପର ଫ୍ରଣ୍ଟ ଲାଇନ?
ସିଏତ କହିଲାହିଁ କହିଲା ଆଜି ସିଏ ମତେ କାଲି କହିଲା। ଆଉ ନ୍ୟୁଜ ପେପରରେ ମୁଁ ଆଜି ଦେଖିଲି ସକାଳେ। ଫ୍ରଣ୍ଟ ପେଜରେ ଆସିଛିକି ରାଜେଶ କୁମାର ସାହୁ ଘାସ କଟାଳି ବିଶ୍ୱ ପ୍ର
ଓହୋ ବିସ୍। ବିଶ୍ୱ ପ୍ରସିଦ୍ଧନା ବିଶ୍ୱ ପ୍ରସିଦ୍ଧ ତମ କେନାଲ ଆମ
ହା ହା ହା ହା ସେଇଟା ମାନେ କଣ କହିଲ ସେସବୁ ବହୁତ ଏମର୍ଜେନ୍ସି କଣ ମୁଁ ସୁଣିଲି କଣ ବହୁତ ଏମର୍ଜେନ୍ସି। ଥିଲା ଗୋଟେ ଗରିବ ଲୋକର ଦରକାରଥିଲା ଆପଣ ମାନେ ସାହାଯ୍ୟ କରୁ ତାଙ୍କୁ ମାନେ ଫ୍ରିରେ କରୁଛନ୍ତି ପୁଣି ଆପଣଙ୍କର ଏତେ ବଡ ମନ
ହିଁ ହିଁ ହେଁ ହେଁ
ହଁ ବୁଝିପାରଲେ ଆଉ ବହୁତ ଦୁଃଖ ଆସିକି କାକୁତି ମିନତି ହେଇ କହିଲେ। କଣ କରିବା ଆପଣତ କରୁନାହାନ୍ତି ଆମେ ଟିକେ କରିଦବୁ ଆଉ
ଉଁ ନିଜକୁ ସମୟ ମିଳୁନାହିଁ କଲେଜ ଆଉ ରିଲସ କରିବାରେ ମୁଁ ଆଉ କଣ ସମାଜ ସେବା କରିବି ଆପଣ ନିଜେ କହୁନାହାନ୍ତି?
ମତେତ ଲାଗୁଚ ଆପଣଙ୍କର ଭବିଷ୍ୟକୁ ଦେଖିକି ଆଉ ବର୍ଷେ ପରେ ଆପ ଆପଣ ପୁରା ପାହାଡର ଚୂଟିରେ ପହଞ୍ଚିଯାଇ ପୁରା ରିଲ୍ସ କରି କରି ଭାଇରାଲ ହେଇ ହେଇ
ହୁଁ ଏବେତ ବନ୍ଦ ଅଛି ମୋର ସେଥିପାଇଁ କିଛି ମାନେ ହେଇପାରୁନାହିଁ। ସମୟ ହଁ।
କରିଛନ
ରିଲସ ମମ କରିନାହିଁ କଲେଜ ବନ୍ଦଥିଲା। ତାପରେ ଏବେ ବାହାରକୁବି ଯାଇ ହଉନି ଏମତି ସବୁବେଳେ ଇଭିନିଙ୍ଗ ଟାଇମରେ ବର୍ଷା ହେଇଯାଉଛି। ସେଥିପାଇଁ ରିଲ କିଛି ହେଇପାରୁନି ଆଉ ସାଙ୍ଗ ସହିତ ଦେଖାହେଲେହିଁ ରିଲ କରୁ। ଏବେ ମାଇଣ୍ଡକୁ କିଛି କଣ୍ଟେନ ଆଇଡିଆ ମଧ୍ୟ ଆସୁନାହିଁ। ଆପଣଙ୍କ ପାଖରେ ଯଦି କିଏ ଅଛି ଆସୁଛି। ଆପଣ ମତେ ପଠେଇବା କଥାନା ନାଇଁ ମାନେ ନିଜ ସାଙ୍ଗକୁ ସାହାଯ୍ୟ କରିବା କଥା ବଟ ଆପଣତ କରୁନାହାନ୍ତି। ଛାଡନ୍ତୁ କଣ କହିବା?
ଆପଣ ସାହାଯ୍ୟ ମାଗୁନାହାନ୍ତି ଆମେ କେମିତି ଦେଇପାରିବୁ କହିଲେ। ଏଇନା ଆପଣ କହିଲେ ଆମେ ଦବୁ ପ୍ରଥମ ସାହାଯ୍ୟ ଏହା କରିବୁକି। ଫାଷ୍ଟେତ ନିଜ ନିଜ ମୁଣ୍ଡରୁ କିଛି ଭାବେ। ଫାଷ୍ଟେ ଦେଖିବ ଯୋଉଟା ଭିଡିଓଟା ସବୁଠୁ ଭାଇରାଲ ହଉଛି ବାସ ସେଇଟାକୁ କପିକର କଥା ସଇଲା।
ସେଇଆହିଁ କରୁଛୁ ଆଜି ପର୍ଯ୍ୟନ୍ତ ନିଜର କିଛି ବନେଇନାହୁଁ ନିଜ ଆଜି ଏପର୍ଯ୍ୟନ୍ତ ନିଜର ବନେଇଛୁ କେବଳ ଗୋଟିଏ ଜିନିଷ ସେଇଟା ହଉଛି ସେ ଯୋଉ ଆସ ଡବଲଷ୍ଟାଣ୍ଡ ମାରି ପାରୁନଥିଲି ଏବେ ରିସେଣ୍ଟଲି ଗୋଟେ ଭିଡିଓ ଦେଖିଥିବେ ଆପଣ।
ବାସ ସେଦିନ ମୁଁ କହିବାକୁ ଯାଉଥିଲି। ହଁ ସେଇଆ ଆଉ କାରଣ ମୁଁ କହିଲି ସେ ଏଇ ରିଲସଟାତ ମୁଁ ଜମା ଇନଷ୍ଟା ଇତିହାସରେ ଦେଖିନି।
ହୁଁ ସେଇଟାହିଁ ନିଜ ମୋ ମାଇଣ୍ଡକୁୁ ଆସିଥିଲା ବନେଇଥିଲୁ ଆମେ କିନ୍ତୁସୁ ସେଇଟା ଭିଉଜ ଏତେ ଗଲାନାହିଁ କପି ବାଲା ଭିଡିଓ ସବୁ ଭିଉଜ ଯାଉ ଯାଉଅଛି।
ଉୁଁ। ଦେଖିବା ଯୋଉଟା ସବୁଠୁ ଭାଇରାଲ ହଉଛି ସେଇଡାକ କପି କରିଦେଲେ ଗଲା ଆଉ ଦେନ୍ ବଡକ।
ଆପଣ ତ ଭିଡିଓରେ କମେଣ୍ଟ କରୁଛନ୍ତି। ସବୁ ଭିଡିଓରେ କମେଣ୍ଟ କରିବେ ହେଲା ମୁଁ ଆଗକୁ ଗଲେ କହିବି କି ମୋର ଗୋଟେ ସାଙ୍ଗ ଥିଲା ସିଏ ମ ମୁଁ କହିଲି କି ଏମିତି ସବୁ ଭିଡିଓରେ କମେଣ୍ଟ କରିବେ ଆଗକୁ ଗଲେ ମୁଁ ବଡ ହେଇଗଲେ ବଡ ହେଇଗଲେ ମାନେ ବଡ ଗୋଟେ ଷ୍ଟାର୍ର ହେଇଗଲେ ମୁଁ କହିବି ରାଜେଶ କୁମାର ସାହୁୁ। ମତେ ସବୁବେଳେ ଭିଡିଓରେ କମେଣ୍ଟ ବଗେରା କରନ୍ତି।
ଆ
ବୁଝିଲେ।
ଯାହା ହଉ ଏଥେ ତାହେଲେ ସବୁ ରିଲରେ ପ୍ରଥମ ତମେ ଆମର ହବ।
ହ
ହଉ ଏମିତି ଯଦି କହିବେ ତାହେଲେ ଆଗ କମେଣ୍ଟ ଟା ଯିବ।
ହଁ ହଁ ଫର୍ଷ୍ଟ କମେଣ୍ଟ ଯେମିତି ଆପଣ ଲେଖି ଆଉ ସେମିତି ଲେଖିବେ ଫାଷ୍ଟ କମେଣ୍ଟ କହିଛି। ଲେଖିବେ କମେଣ୍ଟ ରେ କିଛି ଗୋଟେ।
ହଉ ଦି ତିି ଲାଇନ୍ ଲେଖିଦେବି ଆଉ।
ହଁ ହଁ। ଆ ଏମତିଇମୋଜ ଦେଇକି ଛାଡିବେନି ମାନେ ଭିଡିଓ ଟା ଭଲ ଅଛି ଇନଷ୍ଟାଗ୍ରାାମ ସବୁ ଯେତେବେଳେ ଜାଣିବେ ଯେତେବେଳେ ଲୋକମାନେ କିଛି ଗୋଟେ ଲେଖିବେ ବୁଝିଲେ।
ଓହୋ ଏରା ମୁଁ କଣ ଜାଣିଛି ଆଜି ଯାଣିଲି ନା। ହଁ ବହୁତ ଭଲ ସେ ଏବେ କରାହବ କୋଉ ଭାଷାାରେ କରିବି ଓଡିଆ ତା ବଙ୍ଗା
ଓଡ଼ିଆ ବେଙ୍ଗଲୀ ହିନ୍ଦୀ ତାମିଲ ତେଲୁଗୁ ମରାଠ ଠି ଗୁଜୁରତି ଉଁ। ଯୋଉ ଭାଷା ଆପଣଙ୍କୁ ଠିକ ଲାଗିବ ଆପଣ ସ୍ଵ ଇଛାରେ ସେଇ ଭାଷାରେ କମେଣ୍ଟ କରିପାରିବେ। ଆପଣଙ୍କୁ କିଛି ମାନେ ପ୍ରଭାବ ପକା ହବନି କି ଆପଣ ଏଇଥିରେ ହିଁ କମେଣ୍ଟ କରନ୍ତୁ।
ହ
ବୁଝିଲେ। ହ୍ୟାଲୋ ଆପଣଙ୍କର ଭୟସ ଶୁବୁ ନାହିଁ ତ ମୁ ମନ ଇଚ୍ଛା ଗପୁ ଅଛି। ଆପଣ ପ୍ଲିଜ୍ ରେସ୍ପନ୍ସ କରନ୍ତୁ।
ଆ।
ଆ ମୁଁ ଖାାଇଛି ଭାତ ଡାଲି। କୁନ୍ଦୁରିୀ ଭଜା ଆଳୁ ଭର୍ତ୍ତା ଆପଣ କଣ ଖାଇ
ମତେ ତ ସେମିତି ସୁବୁ ନାହି। ସେଇଭଳିଆ ଟଙ୍ଗ ଟଙ୍ଗ ସେଇଥି ପାଇଁ ମୁଁ
ଟ ଗ ଟଙ୍ଗ ମୁଁ ଖାଇଲି ଭାତ ଡାଲି କୁନ୍ଦରିୀ ଭଜା ଆଳୁ ଭତ୍ତା। ମତେ ଆକଚୁଲି ଆପଣଙ୍କର ଭୟସ ମଧ୍ୟ ଶୁଭୁନାହିଁ କିନ୍ତୁ ମୁଁ ଗପି ଚାଲିଛି ସେମିତି ସେମିତି ହିଁ ଆପଣ ହିଁ ଗପି ଚାଲନ୍ତୁ ବିକଜ ଆଉ ଗୋଟେ ମିନିଟ ଆମକୁ କଥା ହବାର ଅଛି ଯେମିତି ହେଲେ ଶୁଣିଲେ।
ହ
ହ୍ୟାଲୋ।
ହଁ କଥା ମୁଁ ଶିର ଧାରିଛି।
କୁହନ୍ତୁ କିଛି ଗୋଟେ
ହଁ ମୁଁ କହୁଛି ଶୁଭୁନି କି ମୁଁ କହିଲି ହଁ କୁୁନ୍ଦୁରି ଏକ
କୁନ୍ଦୁରି ଏକ କଣ ଆପଣ କହିଲେ ମତେ ଶୁଭୁନାହିଁ କୁନ୍ଦୁରି ଏକ କଣ? କୁନ୍ଦୁରି ଏକ ପରିବା ଜାଣିଛ କୁନ୍ଦୁରି ଏକ ପରିବା ତାପରେ କୁହନ୍ତୁ? କୁନ୍ଦିରି ଏକ ଭଜା କୁନ୍ଦୁରି ଏକ ଭଜା ମୁଁ ଆଣିଛି ମତେ କିଛି ଶୁଭୁନାହିଁ। ରେ ମନ ଇଚ୍ଛା ମୁଁ ଗପୁଛି କୁନ୍ଦିରି ଏକ ପରିବା ଗୁନ୍ଦିରି ଏକ ଭଜା ଜଲ୍ଦି କହୁନାହାନ୍ତି ଆପଣ।
ହଁ। ଆପଣ ଚୋପା ଜାଣୁଛନ୍ତି କୁନ୍ଦୁରି ଏକ ମୂର୍ଖ ପରିଆ।
ଓହୋ।
ଯେହେତୁ ଆପଣ ସେମି ମୂର୍ଖ ପରିବା ଗୋଟେ ଅଛନ୍ତି ତେଣୁ ଆପଣ ମୁଣ୍ଡରେ ଏନାହିଁ ନା ନା ମୂର୍ଖ ହେଇଯାଉଛନ୍ତି ବୋଲିିବ ଏଲ୍ ସେ ଆସଛନ୍ତି।
ତା ମାନେ ସେ ଆଇଟିଆ ମନକୁ ଆ କଣ ମୂର୍ ହେଇଗଣି ହଉ ଛାଡନ୍ତୁ କଣ କରିବା ମୁଁ ଯାଉଛି ମୋର ଛୁଆ ଗୁଡା ଆସିବେ ମୁଁ ରଖୁଅଛି।
ହଉ ତାହେଲେ କିନ୍ତୁ ରାତିରେ ମୁଁ କଲ୍ କରିବି ଠିକ୍ ଅଛି। ଓକେ ଓକେ ଧନ୍ୟବାଦ ଆଜ୍ଞା ଆଜ୍ଞା।